ହ୍ୟାଲୋ।
ହ୍ୟାଲୋ।
ନମସ୍
ଆପଣଙ୍କୁ ମୋ ଆବାଜ ଟା ଆସୁଛି?
ହଁ ଆପଣଙ୍କ ଶବ୍ଦ ମତେ ଶୁଭୁଛି? କେମିତି ଅଛନ୍ତି କୁହନ୍ତୁ ଆର୍ଷଦ ବାବୁ କେମିତି ଅ ଛନ୍ତି କୁହନ୍ତୁ ଆପଣ ଭଲ ଅଛ
ଆଜ୍ଞା।
ବହୁତ ହି ଭଲ ଅଛନ୍ତି ଆପଣ ଆଉ ଭଲ ଲାଗିଲା ଆପଣଙ୍କ ସହିତ ଯୋଗାଯୋଗ କରି ହଁ କୁହନ୍ତୁ।
ହୁଁ ଉଁ
ମୁଁ ମୋ ଶବ୍ଦ ଶୁବୁଚି ଆପଣଙ୍କୁ?
ହଁ ସୁଭା ଯାଉଛି ସୁଭା ଯାଉଛି।
ହଁ ଆପଣ କୁହନ୍ତୁ ଆପଣ କେମିତି ଅଛନ୍ତି?
ଆଉ କୁହନ୍ତୁ ଆ ଆଉ ଆପଣ ଆଉ କଣ ମାନେ ବର୍ଷା ଋତୁକୁ ଆପଣ ବହୁତ ଭଲ ପାଆନ୍ତି। ଓଁ ବର୍ଷା ଋତୁ ଟା ଯେହେତୁ ମତେ ବି ବହୁତ ଭଲ ଲାଗେ, ଆପଣ ଜାଣିଥିବେ ତ?
ଆଉ ଆଉ ମତେ ମଧ୍ୟ ଭଲ ଲାଗେ, ଆପଣ କୁହନ୍ତୁ ଆଉ ଆପ ଆପଣଙ୍କର ଦୈନନ୍ଦିନ ଜୀବନ କଥା। ସେ କୁହନ୍ତୁ ଆପଣ ଆ ପନ୍ଦର ବର୍ଷରେ ବିତି ଯାଇଥିବା ଆପଣ କିଛି କାହାଣୀ ମଧ୍ୟ କହି ଆପଣ କହିପାରିବେ ଆପଣ ଆଜି ମତେ ଆପଣଙ୍କର ପର୍ସନାଲ କଥାବି ସେୟାର କରିପାରିବେ, ଆପଣ କଉଥିରେ କଣ ଦୁଃଖ ସମସ୍ୟା ଅଛି, ମୁଁ କିଛି ସାହାଯ୍ୟ କରିପାରିବି ଅଥ ଅର୍ଥ ରେ ହଉ ଧନରେ ହଉ।
ହଁ ଆକ୍ଚୁଆଲି ମୋର ଗୋଟେ ହାର୍ଟ ଅପରେସନ ହବାର ଥିଲା ଆପଣ ଜାଣିଥିବେ।
ହଁ ଆପଣଙ୍କ ହାର୍ଟ ଟା କିଏ ଭାଙ୍ଗିଛି?
ମତେ ଗୋଟେ ହାର୍ଟ ଦରକାର ଅଛି, ଆପଣ ଟିକେ ମୋର କିଛି ସୁବିଧା କରିପାରିବେ।
ନା ମୁଁ ଆପଣଙ୍କୁ ହାର୍ଟ ମୁଁ ତ ଦେଇ ପାରିବିନି, ଆପଣଙ୍କୁ ଆପଣଙ୍କ ହାର୍ଟ ଯିଏ ନେଇ ତାକୁ ମାଗନ୍ତୁ ଆଉ ଆପଣ ଆଉ କିଛି କୁହନ୍ତୁ ଯାହା ଆପଣ ସହ ଘଟି ଯାଇଥିବ। ବିଗତ ଅ ପନ୍ଦର ଅଠର ବର୍ଷ ଭିତରେ ଅ ତ ଆପଣ ସେଇ କଥାକୁ ମନ ପକାନ୍ତି ନା ଆପଣ ଭୁଲିଯାଆନ୍ତି ଆପଣ ଦିନେ ମୋହିତ ହେଇ ଆପଣଙ୍କ ବିଦ୍ୟାଳୟ କଥା କହିଦେଇଥିଲେ। ଆ ଆପଣ ନିରବ ହେଇ ଯାଉଛନ୍ତି କିଛି କହୁନାହାନ୍ତି ଯେ କିଛି କହିବେନି ତାହେଲେ।
ଆଜ୍ଞା, ମୁଁ କହୁଥିଲି କି ଆପଣ ଫୋନ ରେ କଭର ଟା ପକାନ୍ତି ଫ୍ଲିପ କଭର ପକାନ୍ତି ନା ମାନେ ନର୍ମାଲ କଭର ପକାନ୍ତି।
ହଁ ମୁଁ ଆପଣଙ୍କ କଥା ପଚାରିଲେ ଆପଣ, ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ଜୀବନ ଅ ସଂଗ୍ରାମ ବିଷୟରେ ପଚାରୁଛି? ଆପଣ ସବୁ ଭୁଲି ଯାଉ ତ କିଛି କହୁନାହାନ୍ତି ତ କହିପାରିବେ ଆପଣ ମତେ ଖୋଲା ଯଦିନା କହିବାକୁ ଚାହୁଁନାହାନ୍ତି। ହାଲୋ
ହୁଁ ହୁଁ ଆଜ୍ଞା ଆଜ୍ଞା।
କୁହନ୍ତୁ କିଛି ନା କହିବେ ନା କିଛି?
ଆଜ୍ଞା।
ଖାଲି ଆଜ୍ଞା କହିବେ?
ଆକ୍ଚୁଆଲି ଯୋଉ ବର୍ଷା ଋତୁରେ ନା ଯୋଉ ବାହାରେ ବେଙ୍ଗ ଅଛନ୍ତି। ସେମାନଙ୍କର ଶବ୍ ମତେ ଶୁଣିବାକୁ ବହୁତ ଭଲ ଲାଗେ ଆପଣ ଜାଣି
ଆଜ୍ଞା ଆଜ୍ଞା, ମୁଁ କହୁଛି କି ଯଦି ଏ ବେଙ୍ଗଗୁରା ଆକ୍ଚୁଆଲି ସାଇଟିଷ୍ଟ ଗଟାକୁ ବେଙ୍ଗ କୁ ମାନେ ଏକ୍ସପେରିମେଣ୍ଟ କରିବା କଥା ଏତେ ସଂଖ୍ୟା ତାଙ୍କର ବଢି ଯାଇଛି। ହ ଆମର ଧ୍ୱଂସ କରିଦେଲେଣି ବୁଝିପାରୁଛନ୍ତି ଆପଣ ହଁ ସିଏ ଏଡେ ଜୋରେ କଳହଳ କରୁଛନ୍ତି ଆପଣଙ୍କୁ ବିରକ୍ତ ଲାଗିବ। ବିରକ୍ତ ଦ୍ଵାରା ଆପଣ ଏତେ ଚିଡି ଯିବେ କି ଆପଣ ଟିକେ ମାନସିକ ସନ୍ତୁଳନ ବି ମଧ୍ୟ ଏ ମାନେ ଭୁଲି ଯାଇପାରେ ଆପଣ।
ହଉ ମୁଁ ଏଇ ଭଲ ଆଉ ଆପଣ ଆଁ କେବେ ଏକ୍ସପ୍ରିଏନ୍ସ କରିଛନ୍ତି ଆପଣଙ୍କର ପ୍ର ପ୍ରଥମ ପ୍ରେମ ଆଁ ଯୋଉ ହେଇଥିବ ଯୋଉ ଆପଣ କହିପାରିବେ ମତେ ହେ ହେ ବେଙ୍ଗ ମାନ ଆମେବି ମଧ୍ୟ ତାଙ୍କ ପ୍ରେମ ପାଇଁ ସେଇଟି ଆଁ ଉଁ ଉପାର୍ଜନ କରନ୍ତି ତାଙ୍କର ଶବ୍ଦ ଆଉ ମହିଳା ବେଙ୍ଗକୁ ଟିକେ ଆକର୍ଷଣ କରିବା ତା ପାଇଁ ବହୁତ ଜୋର ର ରଡି ପକାନ୍ତି। ତ ଯାହାର ଯେତେ ଭଲ ରଡି ଥିବ ତ ସେ ତାଙ୍କ ପାଖକୁ ଯାନ୍ତି। ତ ଏଇ ସିଜନ ଟା ତାଙ୍କର ଟିକେ ପ୍ରଜନନ କ ଏହାର ଋତୁ ତ ଆପଣ ସେଥିରେ ଏତେ ଅସ ଅସନ୍ତୁଷ୍ଟ ହୁଅନ୍ତୁନି ତ ଆପଣ ଆପଣଙ୍କ ପ୍ରେମ ମତେ କହିପାରିବେ ଆପଣ ଆଁ ସ୍କୁଲ ଜୀବନରେ ଆପଣଙ୍କର କିଛି ପ୍ରେମ ଥିବ? ଆପଣ ରଖି ଥିତ କୁହନ୍ତୁ ଆପଣ।
ତ ଆପଣଙ୍କୁ ମୁଁ ଗୋଟେ କ କଥାଟେ କହିବାକୁ ଚାହୁଁଛି ଶୁଣୁଛନ୍ତି ଆପଣ।
ହଁ କୁହନ୍ତୁ।
ଆପଣ ତ ମୁଁ କହୁଛି। ଯଉ ମଶା ଆମଣୁ କାମୁଡୁଥିବ ତ ଆବଶ୍ୟ। ତ ମଶା ପାଇଁ ଆପଣ କଣ ପ୍ରତିରୋଧକ କରନ୍ତି କିଛି କହିପାରିବେ?
ନା ମୁଁ ଆପଣଙ୍କୁ ଆପଣଙ୍କ ପ୍ରେମ କଥା ପଚାରିଲି ଆପଣଙ୍କୁ ବୋଧେ ଟିକେ ର୍ପସ୍ନାଲ ଜିନିଷ ସେୟାର କରୁନାହାନ୍ତି ତ ଆପଣ କହିପାରିବେ ଏମିତି ଏତେ ବି ଦୁଃଖ ଯଉ ପରିସ୍ଥିତି ଆପଣ କଣ ପାଇଁ ଆସିଛି ଆଉ ଆପଣ ଆଉ କହିବେ ଇଏ ଆପଣ ବୋଧ କହିବାକୁ ଚାହୁଁନାହାନ୍ତି ସେ ବିଷୟରେ ବହୁତି ଦୁଃଖରେ ଅଛନ୍ତି ଆପଣ ପ୍ରେମ ହଉ ନେଇକି ଆ ଆପଣଙ୍କୁ ମୁଁ କିଛି ସାନ୍ତନା ଦେଇପାରିବି। ଆପଣ ଯଦି କିଛି କହିବେ ମତେ।
ଆଜ୍ଞା ଆଜ୍ଞା।
ମତେ କିଛି ଆପଣଙ୍କ ଦୁଃଖ ବାଣ୍ଟି ପାରିବେ ଆପଣ।
ହୁଁ ବାଟୁଛି ଶୁଣନ୍ତୁ ଆକ୍ଚୋଲି ମୁଁ ଗୋଟେ ହାର୍ଟ ଆପ୍ସ୍ର ହାର୍ଟ ପେମେଣ୍ଟ୍ ନା ମୋର ଟ୍ରାସପ୍ଲାଣ୍ଟ ହବ। ଖବାର ଅଛି ମୁଁ ଆପଣଙ୍କୁ କହିଛି ଏକଥା ଆରମ୍ଭରୁ ତ ଟ୍ରାନ୍ସପ୍ଲେଣ୍ଟ ରେ ପାଖାପା କି ମୋର କୋଡିଏ ଲକ୍ଷ ଟଙ୍କା ଖର୍ଚ୍ଚ ହଉଛି ଆପଣ ମତେ ଦଶ ଲ ପାଖା ପାଖି ଦେଇପାରିବେ କି ଆପଣ।
ହୁଁ। ଆଁ ଦଶ ଲକ୍ଷ ଆପଣଙ୍କୁ ମୁଁ ଦେଇ ଦିଅନ୍ତି ଯେ କିନ୍ତୁ ମୁଁ ତ ଶାନ୍ତନା ଦେବା ଆଉ କହୁଛେ ଆପଣଙ୍କୁ ଦଶ ଲକ୍ଷ ମୁଁ ଦେଇପାରିବିନି ନିଶ୍ଚୟ ଭଗବାନଙ୍କ ପାଖରେ ଆପଣଙ୍କ ପାଇଁ ଶୁଭ ଶୁଭ ଅ କାମନା କରିବି ମଙ୍ଗଳ କାମନା କରିବି ଆପଣ ଟିକେ ଭଲ ହେଇଯାଆନ୍ତୁ ଆ ଆପଣ ଓ ତେଲ ମସଲା ଖାଆନ୍ତୁନି ଆପଣ ସ୍ୟେତ ସାର ଯୁକ୍ତ ଖାଦ୍ୟ ଖାଇପାରିବେ ଆପଣ ଅ ପୁଷ୍ଟି ସାର ଯୁକ୍ତ ଖାଦ୍ୟ ଖାଇପାରିବେ ଆ ଯେତେ ସ୍ନେହ ସାର ଆଭଏଡ କରିବେ ଭଲ ହବ। ଆଉ ଟିକେ କମ ତେଲ ଖାଆନ୍ତୁ ଆଉ ବହୁତ ହି ଭଲ କମ୍ପାନୀର ତେଲ ଖାଆନ୍ତୁ। ଆଉ ତ ଏହାଇ ହିଁ କହିପାରିବି ଯାହା ଅ ସମସ୍ତ ତାଙ୍କ ଅ ପାଖରେ ନଥାଏ ଏତେ ଅର୍ଥ ତ ଉହୁଁ ନିଜର ବି ନିଜର ଅ ସମସ୍ତଙ୍କର ସମସ୍ୟା ଥାଏ ଆପଣଙ୍କ ଯେମିତି ଆ ହୃଦୟ ସମସ୍ୟା ଅଛି ତ ମୋର ସେମିତି କିଡନୀର ସମସ୍ୟା ଅଛି ବୃକ୍ଷକ ର ତ ଅମ ପରସ୍ପର ସହ ସମସ୍ୟା ବାଣ୍ଟିବା ଆମେ ଯଦି ଏମିତି ତ ପଇସା ଆ ତ କାହା ପାଖରେ ନାଇ କହିବାକୁ ଗଲେ ଚଳେ। ତ ମୁଁ ଜଣେ ମଧ୍ୟବର୍ତ୍ତୀ ପରିବାରରୁ ଆସୁଛି ତ ଅ ମୋ ପାଖରେ ଅବଶ୍ୟ ଏତେ ରେ ପଇସା ହେଇପାରିବନି ତ ମୁଁ ନିଜ ପାଇଁ ପୂର୍ବରୁ ଦଶ କୋଡିଏ ଲକ୍ଷ ଲୋନ ଦେଇଛି। ଆପଣଙ୍କ ପାଇଁ ଦଶ ଲକ୍ଷ ଲୋନ ନେଇଯିବି ତ ବହୁତ ହିଁ ଅସୁବିଧା ହବ ନା ବୁଝ ପଛ ନା ଆଉ
ହୁଁ ହୁଁ ବୁଝି ପାରୁଛି ଆ
ହୁଁ। ଆଉ କିଛି କୁହନ୍ତୁ ଆଉ କୋ-କୋଉଥିରେ ଆପଣ ସାହାଯ୍ୟ କରିବ ତ ଆମେ ଯେହେତୁ ମଣି ସାହାଯ୍ୟ ତ କରିବା କଥା ଆମ ଧର୍ମ। ତ ସାହାଯ୍ୟ ଶପତି ଯେମିତି ହବ କିନ୍ତୁ ବେଳେ ବେଳେ ଆ ନିଜକୁ ସାହାଯ୍ୟ ନ କରି ଆପଣଙ୍କୁ ସାହାଯ୍ୟ କରି ତ ମୁଁ ଜୀବନ ସଂଗ୍ରାମ କରିବି କେ ମୁଁ ଜଣେ ବିବାହିତ ପୁରୁଷ। ମୋର ଦୁଇଟା ଆ ଛୁଆ ପାଠ ପଢୁଛନ୍ତି ଆପଣ ଜାଣିଥିବେ ସି ବି କେତେ ଖର୍ଚ୍ଚ ହୁଏ ତ ସେଇଭଳିଆ ଖର୍ଚ୍ଚ। ସି ବିି ଏସ୍ଇ ରେ ମୋ ଛୁଆ ପଢୁଛନ୍ତି ପିଲାମାନେ ତ ସେମାନେ ଖର୍ଚ୍ଚ ଦବାକୁ ପଡୁଛି ଏମିତି ହଉଛି ଗୋ ହୁଁ ହୁଁ ଆଉ ଆପଣ ଯଦି କହିବେ ମୁଁ ଆ ଆପଣଙ୍କ ପାଇଁ ଅ ମୁଁ ଆ କିଛି ଡକ୍ଟର ମାନଙ୍କ ସହ କଥା କରେଇ ଦେବି ଆପଣ ସାଙ୍ଗମାନେ ମୋର ଡକ୍ଟର ଅଛନ୍ତି ଜଣେ ସାଙ୍ଗ ଏମ ବି ଏସ ପାଇବେ ଏବେ। ତ ସେମାନଙ୍କ ସହ ଆପଣଙ୍କୁ ଯୋଗାଯୋଗ କରିଦେବେ। ତ ସେମାନଙ୍କ ସହ ଆପଣ କଥା ହେଇପାରିବେ ଆପଣ ହୃଦୟ ଅ ସର୍ଜରୀ ପାଇଁ।